ହ୍ୟାଲୋ ହ୍ୟାଲୋ ହଁ ଦିଦି ଭଲ ଅଛି ତମେ?
ହଁ ହଁ ଆଉ କେମିତି ଅଛୁ?
ହଁ ଅଛି ମୋର ଏବେ ଏବେ ଏବେ ହୁଏତ ସର ଥିଲା ମୋର ଏକ୍ସାମ ତ ସରିଲା ଦି ଦିନ ହେଇଛି।
ଅହୋ ହୋ ହୋ ଅ ହଁ ପରୀକ୍ଷା ସରିଲା। ଆଉ ଚାକିରୀ ବାକିରି କରିକି ଆଉ ସେତିକି ପଢି ହଉଛି କିରେ? ଆଉ ଯେତିକି ଯାହା ପଢିକି ପରୀକ୍ଷା ଦବା କଥା ଆଉ।
ହୁଁ ହୁଁ ହଁ ଦିଅ। ଯେତିକି ତମର ମାନେ କାମକୁ ଦେଇକି ସମୟ ଟା ବଳି ଯାଉଛି। ସେଇଟା ଦେଇଦିଅ ନହେଲେ ଆଉ
ହଁ ପରା ଆଜି ମୋର ବି କାଲି ଆଡେ ପରୀକ୍ଷା ସରିଲା। ଭଲ କିନା ମୁଣ୍ଡରେ ମେହେନ୍ଦୀ ଲଗେଇକିନା ଭଲ କିନା ମୁଁ ମୁଣ୍ଡ ସଫା କରିକିନା ଆଜି ଟିକେ ଢିଲ ହାଲକାରେ ଅଛି ଆଉ।
ଆଚ୍ଛା ଆଚ୍ଛା ତମେ ମେହେନ୍ଦି ମାନ ମାନେ କୋଉ ଖୁସିରେ ନା କୁଆଡେ ବାହାଘର ଫାହାଘର ନା କେମିତି କଣ?
ନାଇଁ ନାଇଁ ବାହାଘରରେ ତ ମେହେନ୍ଦୀ ପ୍ଲସ କେତେ କଣ ଲାଗିବ କସ୍ମେଟ ଏଥର ଖାଲି ମେହେନ୍ଦୀରେ କାମ ଚଳେଇଛି ଆଉ ହଁ।
ଚୁଟିଟା ଭଲ ରହିବ କହିକି
ହଁ ଚୁଟିଟା ଟିକେ ଏତେ ଦିନ ହବ ପରୀକ୍ଷା ପାଇଁ ଏତେ କେୟାର କରୁନ ଥିଲି ଏବେ ଟିକେ ମେହେନ୍ଦୀ ଏମିତି ଲଗେଇକି ଟିକେ କେୟାର କରିବି ବୋଲି ଇଚ୍ଛା ଲାଗିଲା ଟିକେ ତ କରିଦେଲି ଆଉ ହୁଁ।
କିଛି ବି ମାନେ ଲଗଉନି ମୁଣ୍ଡରେ ମୋର ତ ସେ ତେଲ ଲଗେଇଲେ ହେଲେ ମୋର ଚୁଟି ଝଡୁଛି ଯାହା ଲଗେଇଲେ ହେଲେ ଝଡୁଛି ମାନେ
ଚୁ କି ନଡିଆ ତେଲ ନା ଜଡା ନଡିଆ ମିଶେଇକିନା।
ନା ନା ନଡ଼ିଆ ତେଲ ନାହିଁ ଦିଦି ସେ ଯୋଉ ପିଆଜ ନାହିଁ କି ଆଲମଣ୍ଡ ନାଇଁ ନାଇଁ ସେ ପିଆଜ ର ଗୋଟେ ଆସିଥାଉଛି ଗୋଟେ ହଁ ହଁ ପିଆଜଟା ଆସୁନି, ହଁ ସେଇଟା ଯେ ମଝିରେ ଭଲ କାମ ଦେଉଥିଲା, କିନ୍ତୁ ମୋର ଅଧିକ ଚୁଟି ଝଡା ମାନେ ମୁଁ ଦେଖୁଛି ଏ ଯୋଉ ଖରା ଦିନରୁ ବର୍ଷା ଦିନକୁ ଆସିବା ପାଇଁ ଯୋଉ ଗୋଟେ ସମୟଟା ରହୁନି କି ସମୟ ଯେ ରହୁଛି, ମାନେ ଗୋଟେ ମାସ ଭିତରେ ଖରା ହଉଥିବ ଜଲେ, ତାପରେ ସିଧା ଯୋଉ ବର୍ଷା ଯୋଉ ଷ୍ଟାର୍ଟ ହବ ସେତିକି ଭଲ କଥା ଆଉ
ଆକ୍ଚୁଆଲି କହିବାକୁ ଗଲେ ଆମର ଚୁଟିର ସବୁ ଜିନିଷ ଆମ ଖାଦ୍ୟ ଉପରେ ରହିଲା। ତ ଆମେ ଯଦି ଭଲ ଖାନା ଖାଇବା ଆମେ ଯେ ତେଵେ ଆମେ ଲଗା ଲଗି କଲେ, ଯାହାବି ସାମଗ୍ରୀ ଆମେ ଲଗେଇଲେ, ସେଟା ଫରକ ପଡିବନି। ଖାଇବା ସହିତ ଆମେ କସ୍ମେଟିକ ସବୁ ଲଗେଇବାକୁ ପଡ଼ିବ।
ହଁ ଠିକ୍ ଠିକ୍ ହବ। କାହିଁ ନା ଏପଟ ଭିତର ଯଦି ଅଭାବ ହଉଥିବ ବଡ଼ିକୁ ନାଇଁ ବାହାରୁ ଜିନିଷ ଟା କ ଦେଲେ କଣ ହବ ସେଇଟା ଭିତରୁ ଯୋଉ ଜିନିଷଟା ଦରକାର ହଉଛି ମୂଳ ଜିନିଷଟା ସେଇଟା ଫାଷ୍ଟ ଦବାକୁ ପଡ଼ିବ।
ଅଁ ହଁ ହଁ ଆଉ ଇଏ କଣ ମେହେନ୍ଦି ଲଗେଇଥିଲି କଣ କଲି ସେ ମେହେନ୍ଦୀକୁ ପ୍ରଥମେ ତାକୁ ଟିକେ ପାଣିରେ ଘାଣ୍ଟି ଦେଲି
ମେହେନ୍ଦୀ ମାନେ, ଏ ଯୋଉ ଗୁଣ୍ଡ ବାଲା ଆଣିଲ
ହଁ ଗୁଣ୍ଡ ଗୁଣ୍ଡ ବାଲା। ନାଇଁ ପ ପତ୍ର ମଞୁଆତି ପତ୍ର ମୁଁ ଲଗାଏ ସବୁବେଳେ। ମଞ୍ଜୁଆତି ପତ୍ର ତୋଳିକିନା, ତାକୁ ବାଟିକିନା ତା ଦେହରେ ଟିକେ ତେଲ ଲଗେଇକିନା ସେଇଟା ମୁଁ ସବୁବେଳେ ଦିଏ ଯେ, ଆ ସେମିତି କରିକି ମୁଣ୍ଡରେ ତାକୁ କୁ ଭଲ ପାଲିସ କରିକି ଲଗେଇ ଦିଏ, ଆଉ ଘଣ୍ଟେଟେ ଖଣ୍ଡେ ରଖିକି, ଆ ମୁଁ ତାପରେ ଘଣ୍ଟେ ଦି ଘଣ୍ଟା ରଖ ଖିକି ତାପରେ ମୁଁ ତାକୁ ଭଲରେ ଧୋଇଦେଲେ, ଭଲ ଲାଗେ। ମାନେ ଚୁଟିଟା ଟିକେ ଭଲ ଲାଗେ। ଆଉ ଚୁ ଟିଟା ଟିକେ ମୋଟା ଲାଗେ, ତାସହିତ ଟିକିଏ ନାକୁ କଲର ବି ପଳେଇ ଆସେ।
ହଁ ହଁ ମାନେ ଟିକେ ଦେଖାଯିବ ନାଇଁ ମେହେନ୍ଦୀ କଲର ଟିକେ ରହିବ। ଓହୋ ହୋ
ଅ ବିଶେଷତଃ ପତ୍ର ଭଲ ହେବାର ଅଛି। ସେ ପତ୍ରକୁ ବା ଟିଲେ ଯେପରିଆ ଟିକେ ରସ ଟିକେ ବାହାରିବାର ଅଛି। ପ ତ୍ରରେ ହଁ
ଗୁଣ୍ଡ ଲଗାଇଠାରୁ ଭଲ ଅଛି। ତମେ କଞ୍ଚାପତ୍ର ଆଣିକି ସେଇଟାକୁ ପେଷ୍ଟ ବନେଇକିନା ଲଗେଇଲେ ଆହୁରି ଭଲ।
ହଁ ହଁ ହଁ ସେଇଟା ର ମୁଁ ସେମିତି ଆଗ କରେ କିନ୍ତୁ ଏଥର ସେ ପାଉଡରଟା କିଣି ଦେଇଥିଲି ସେ ପାଉଡରଟା ଟିକେ ତେଲରେ ଫେଣ୍ଟି ଦେଲେ ଟିକେ ତେଲରେ ଫେଣ୍ଟି ଦେଲା ପରେ, ହାତରେ ଗୋଟେ ଅ ଜରିଟେ ଗୋଡେଇକିନା ହାତରେ ହେଟା ଲଗେଇଲି, ବ୍ରସରେ ଲଗେଇଲେ କଣନା ମୁଁ ଭଲରେ ଲଗେଇ ପାରୁନି। ନା ତମକୁ ବ୍ରସ ହଁ ତତେ ବ୍ରସରେ ବ୍ରସରେ ଆଛାନା ହାତରେ ପଲିଥିନ ଲଗେଇକି ଇଛା
ବ୍ରସରେ ବି ଲଗେଇଲେ ହବ। କିନ୍ତୁ ପଲିଥିିନରେ ସେ ହା ହାତରେ ତମେ ପଲିଥିନ୍ ଗୁଏଡେକ ଲଗେଇଲେ କଣ ହବ କି ସବୁଆଡେ ଆମର ଯୋଉ ଅଛି ମୁଣ୍ଡର ସ୍କାଲପ ଜାଗା ଯୋଉ ଅଛି ସବୁଆଡେ ସେଇଟା ଭଲସେ୍ ଲାଗିପାରିବ।
ନିହାତି ନିହାତି ତ ମୁଁ ସେମ୍ ହଁ ତ ମୁଁ ସେମିତି୍ ରେ ହଁ କୁଅ
ମାନେ କେତେ ମାସକୁ ଏମତି କେତେ ଥର ଏଟା ଲଗେଇ ଥାଉଚ କି ସ
ଆଁ ମ ସେମତି ମତେ ମାନେ ମତେ ଯେବେ ଲାଗେ ଯେ ଚୁଟି ଟିକେ ରଫ୍ ହେଇଗଲାଣି ବୋଲି ଚୁଟି ଟିକେ ଖରାପ ହେଇଗଲଣି ବୋଲି ମୁଁ ସେତବେଳେ ଲଗାଏ ମୁଁ ସେମିତି ମାସ ନିର୍ଧାତି ନିର୍ଦ୍ଧାରି ତ କରି ଲଗା ଏନି।
ଓହୋ ମୁଁ ଥ ମୁଁ ଏ ମୁଁ କିଛି ବି ଏନ୍ ତି ମୁଁ ଖାଲି ଦେଖୁଚି ଯେ କିଛି ବି ମୁଁ ଏବେ ଯଏଁ ସେଇଟା ମୁଁ ୟୁଜ୍ କରୁନି ତା ଏବେ ଯାଏଁ।
ନାଇଁ ନାଇଁ କର ଥରେ ବ୍ୟବହାର କର ତମକୁ ନିଜକୁ ଭଲ ଲାଗିବ ସେଇ ଯୋଉ ଆମର ଯୋଉ ଆଁ ମାନେ ଆମର ଯୋଉ ସାଂସ୍କୃତିକ ଅ ଅଛି ଓଡିଆ ଘର ଝିଅର ମାନେ ମଞ୍ଜୁଆତି ପତ୍ର ତୋଳିକିନା ସେ ଯେପରି ଲଗେଇବ ମୁଣ୍ଡରେ ଆଉ ମୋ ମୁଣ୍ଡକୁ ଚୁଟି ଟା ଆମର ସୁସ୍ଥ ରହିବ ସେଇ ଯୋଉ ଆମର ଓଡିଆ ସଂସ୍କୃତିରେ ହିଁ ଏଇଟା ଅଛି।
ଓ ହୋ ହୋ ହଉ ମୁଁ ଲଗେଇବି ତାହେଲେ ଆଉ ମୁଁ ଏବେ ବା ବଲେ ଗୋଟେ ଗୋଟେ ଦିନ କଣ କରିଚି କେବେ କେବେ ମୁତ ତ ଗୋଟେ ସପ୍ତାହରେ ଚୁଟି ଗୁଡାକ ସଫା କରିଚି ଏ ଆଲୋଭେରା ଟା ମାନେ ସେ ପୁରା ଗଛରୁ ଆଣିକି କାଟିକି ତାର ସେଇଟା ମୁଁ ଜୁସ୍ ଟା ବନେଇ ଦେଇକି ଲଗେଇ ଦଉଚି ଲଗେଇକିନା ଘଣ୍ଟେ ରଖି ଦଉଚି ତାପରେ ଧୋଇ ଦଉଚି ଆଉ।
ହଁ ହଁ ହଁ। ମୁଁ ତାପରେ ଲଗେଇଦେଲି ଲଗେଇ ଦେଇକି ତାକୁ ଗୋଟେ ପ୍ରାୟ ଦି ଘଣ୍ଟରେ ରଖି ଲି ଆଉ ଦି ଘଣ୍ଟାଟେ ରଖିବା ଭି ତରେ ଅ କଣ କରିବି ବୋଲି ଭାବିଲି ତାପରେ କଣ କଲି ନା ଟିକେ ନେଲ୍ ପଲିସ୍ ଟା ଥିଲା ହେଲା ନଖରେ ଲଗେଇବା ପାଇଁ ତ ଗୋଟେ ନୂଆ ର ଗୋଟେ ବୟାଳିଶ୍ ଟଙ୍କା ହେଇଥିଲା ସେ ନେଲ୍ ପଲିସ୍ ଟା ସେଟା ଆଣିଥିଲି ମୁଁ ଏଇ ଯୋଉ ନା ନାଲି କଲର୍ ର ଆଣିଚି ବା ନାଲି କଲର୍ ଟିକେ ମୋ ହାତ ଟିକେ ଅ କଣ ନାର ଙ୍ଗି କଲର୍ ଲାଗିଲେ ହଁ ଭଲ ଲାଗୁଚି।
ହଁ ହଁ ହଁ କାଆର କୋଉ କଲର୍ ପସନ୍ଦ ଆଉ।
ହଁ ସେଇଟା ଟିକେ ଲଗେଇଦେ ଲି ଆମର ଡାହାଣ ଏ ବାମ ହାତରେ ଟିକେ ଲଗେଇଦେଲି ଆଉ ଗୋଡ ଦିଟାରେ ଟିକେ ଲଗେଇଦେଲି ଆଉ ଆଉ ଗୋଟେ ପରସ୍ତ ଲଗେଇଦେଲି ସେ ସମସ୍ୟା ଭିତରେ ତାପରେ ତେେ ନେଲ୍ ପଲିସ୍ ଲଗେଇବା ପସନ୍ଦ ନା? ନେଲ୍ ପଲିସ୍ ଲଗେଇବା ପସନ୍ଦ ନା ତ
ହଁ ହଁ ମଥେ ନେଲ୍ ପଲିସ୍ ଲଗେଇବା ପସନ୍ଦ ଯେ ମୋର ଖାଲି ସେଇ ବ୍ଲାକ୍ ବ୍ଲାକ୍ କଲର୍ ରାକ ମୁଁ ନେଇ ଆସୁଛି।
କଳା ରଙ୍ଗର ଇଚ୍ଛା ତତେ?
ହଁ କଳା ରଙ୍ଗର ପାଦରେ ଲଗେଇଲେ ସେଇଟା ଟିକେ ଭଲ ଲାଗୁଛି ନା। ହାତରେ ତ ମୁଁ ଏତେ ଲଗଉନି କେମିତି କଣ କେବେ କୁଆଡେ। ଡେ ଯିବାର ଥିବ କି ଭୋଜି ଭୁଜା ଥିବ କି। ପର୍ବ ପର୍ବାଣୀ ଥିବ ବଲେ ଲଗେଇଦିଏ ହଁ ନହେଲେ ଏମିତି ଏକା। ନହେଲେ ଏରାକ ଏତେ ୟୁଜ କରିନି ମୁଁ। ତମେ ପୁରା ଦେହ ପ୍ରତି।
ଆଜି ଟିକେ ସଜ ହେଲି ଏତେ ବର୍ଷ ପରେ ଏତେ ଦିନ ପରେ ଆଉ। ହଁ ରଜ ବେଳକୁ ହଁ। ରଜ ବେଳକୁ ପରୀକ୍ଷା ପାଖାପାଖି ଥିଲା ତ ରଜ ବେଳକୁ ଆଉ ଏ ଏତେ ସଜ ହେଇକି ଆଉ ମଉଜ କରି ପାରି ନଥିଲି।
ହଁ ଦିଦି ସେମ ସେମ୍ ମୋର ବି ସେ ପାଖାପାଖି ହିଁ ଥିଲା।
ଆଚ୍ଛା ଆଚ୍ଛା ଆଚ୍ଛା।
ସେଥିପାଇଁ ମୁଁ ବି ଆଉ ମୁଁ ତ ମାନେ ସେରା ମୁଁ ସଜ ହେଇନି କି ମୁଁ। କୁଆଡେ ଯାଇନି ବେଲେ ବି ଚଳେ ଦୋଳି ବି ଖେଳିବାକୁ ଯାଇନି।
ହଁ ପଢିଲି ଖାଲି ମୁଁ ସେଇଦିନ ହୁଁ ହୁଁ ହୁଁ ହୁଁ ହୁଁ।
ପରିକ୍ଷା ଗୋଟେ ଥିବ ଆଉ ଏପଟେ ଇଚ୍ଛା ହେଉଛି କି ମଉଜ କରିବା।
ସେଇଟା। ତ ଇଏ ଉଁ ମା୍ ଅଳତା ଆଣିଥିଲି ରଜ ବେଳକୁ। ସେଇଟା ଆଉ ଲଗେଇ ନଥିଲି ଗୋଟେ ଥର ହିଁ ଲଗେଇଲି ଆଜି ତ ଖାଲି ରେ ଅ ଅଛି ବୋଲି ନେଲ ପଲିସ ଲଗେଇ ନେଲ ହଁ ଆଜି ଅଳତା ବି ଲଗେଇଦେଲି। ଅଳତା ଚା ଦି ଆଡେ ଲଗେଇକି ମଝିରେ ତ ଗୋଟେ ବିନ୍ଦୁ ଟେ କରିଦବା କଥା ଆଉ।
ହଁ ହଁ ସେଇଟା ହିଁ ତ ସୁନ୍ଦର ଲାଗୁଛି ସେଇ ଡିଜାଇନ ଟା ବି ସରଳ ରହିବ ଆଉ।
ହୁଁ ହୁଁ ହୁଁ ହୁଁ ତାପରେ ପାଦରେ ଗୋଟେ। ହଁ ପାଦ ଗୋଟେ ସୁନ୍ଦର ଲାଗିବ ଆଉ ଅଁ ଝିଅ। ପାଦରେ ସେଟା ଗୋଟେ ଗୋଟାଏ ଦି ଦିନ ରହିବ ଏମତି ଆମେ ଗାଧୋଇଲା ପରେ ସେଟା। ତା ରଙ୍ଗ ଟା। ଫିକା ପଡିଯାଏ ଧୀରେ ଧୀରେ ଧୀରେ ଏମିତି ହେଇକି ତିନି ଚାରି ଦିନ ଭିତରେ ବ ଇଏ ସ୍ ମାନେ ଉଁ ପୁରା ଲିଭି ଯାଏ ସେଇଟା।
ଓ ହ ହ ମୁଁ ଅଳତା ହ ମୁଁ ଅଳତା ଲଗଉନି ଏତେ। ତେହେ ତିନା ଅଳତା ଟା ମୁଁ ଲଗାଉନି ମେହେନ୍ଦୀ ଟା ପସନ୍ଦ ହାତରେ।
ହଁ ହଁ।
ଗୋଡରେ ମେହେନ୍ଦୀ ଟା ଲଗେଇଦିଏ ନେନପଲିସ ବି କିନ୍ତୁ ଅଳତା ଟା ନାହିଁ। ମେହେନ୍ଦୀ ହଁ ମୁଁ ଲଗଉଛି ମାନେ ମୁଁ ନିଜର ନିଜେ ଲଗଉଛି। ହଁ ଅନ୍ୟ କାହାକୁ ଲଗଉନି।
ଆଁ ହଁ ହଁ ମେହେନ୍ଦୀ ଆଚ୍ଛା ଆଚ୍ଛା ତାହେଲେ ତ ବହୁତ ତ ଜ୍ଞାନର ଭଣ୍ଡାର ତମେ କାରଣ ମେହେନ୍ଦୀ ଲଗେଇବା। ମେହେନ୍ଦୀ ଲଗେଇବା କଥା ଟା ମତେ କେବେ ମୋ ମୋର ମାନେ। ମତେ ଆସେନି ମେହେନ୍ଦୀ ଲଗେଇବା ପାଇଁ।
ହଁ ନାଇଁ ଆସିବ ତମେ ଥରେ ଦିଥର ଶିଖି ଦିଅ ନହେଲେ। ସେ ଯୋଉ ଦେଖିଦବ କୋଉଠୁ ଗୋଟେ ଗୁଗୁଲୁ ରୁ ଗୋଟେ ଫଟୋ ଟେ କାଢିଦବ ଦେଖିଦବ। ସେଟା କାଢିକି ଦେଖି ଦେଇକି ନହେଲେ ଲଗେଇବ। ଯେମିତି ଦେଇଥିବ ସେମିତି କରି କରି ଯିବ ଆଇବ ଆଇବ।
ନିଜେ ଅନ୍ୟ ମାନ୍ୟଙ୍କୁ ବି ଲଗେଇ ଦଉଛୁ ଝିଅ।
ହଁ ଅନ୍ୟମାନଙ୍କୁ ବି ଲଗେଇ ଦଉଛି ମାନେ ବେଳେ ବେଳେ ମୁଁ ଏମତି ସେ ପୁରା ଯେଉଁ ଭଲ ସେ ଯୋଉ ଲଗଉଛନ୍ତି ପୁରା ବାହାଘର ଫାହାଘର ନାହିଁ ସେମିତି ଏମିତି ନାହିଁ ଏମିତି ଖାଲି ସାଙ୍ଗସାଥି ଟିକେ କୁଆଡ଼େ କଣ କେବେ ଦରକାର ହେଲା।
ହୁଁ ହୁଁ ହୁଁ ହୁଁ ହଁ ହଁ ହଁ ହଁ ହେଲେ। ଖାଲି ଗୋଟେ ପଟ ସାଇଡ୍ ଲଗେଇଲୁ ନା ଆର ପଟ ସାଇଡ୍ ବି ଲଗେଇଲୁ?
ନାଇଁ ନିଜେ ଲଗେଇବୁ ବୋଲି ତ ଗୋଟେ ଆଡେ ଆଗା ଲଗେଇ ହଉଛି ଦି ପଟେ ଲଗେଇ ହଉନି। ଅନ୍ୟ କାହାକୁ ଲଗେଇବ ବୋଲେ ଆରାମ୍ ସେ ଲଗେଇ ପାରିବ।
ହଁ ହଁ ହଁ ଡିଜାଇନ ଗୁଡାକ ନିଜ ମନରୁ କରୁଛ ନା ଏମିତି କୋଉଠୁ ଦେଖିକି କରୁଛ?
ହଁ ମୁଁ ମନରୁ ବି କରିଥାଉଛି ମାନେ ଏମିତି ତ ଲଗେଇ ଲଗେଇ ତ ଯିବା ଆଉ କିଛି ଗୋଟେ ତ ସେ ଭାବି ଭାବିକି ବନେଇଦବା କଥା ଆଉ କଣ।
ଓହଁ ହଁ ବଢିଆ ଆଉ।
ହେବ
ହଁ ହଁ ହଁ ହଁ ନା ମେହେନ୍ଦୀ ଟା କୁହନ୍ତି ଯା ର ବର ତା ଯାକୁ ବେଶୀ ପସନ୍ଦ କରେ ମେହେନ୍ଦୀ ଅଧିକ ପାଚେ ବୋଲି ଏଇଟା କଣ ସତ କଥା?
ହଁ କୁହନ୍ତି ମୁଁ ବି ଶୁଣିଛି ଯେ ଏବେ ତ ଆମର ସେମିତି କିଛି ନାହିଁ ନା ଆମ ଜଣ
ହଁ ହଁ ହଁ ହଁ ହଉ ଯେ ଏତକି ସବୁ ଏଇ ସବୁ ଯୋଉ ଜିନିଷ ଅଛି ଏଇଟା ନାରୀର ସୌନ୍ଦର୍ଯ୍ୟ କୁ ଆଉ ଟିକେ ଅଧିକ ତ୍ୱରାନ୍ୱିତ ସୌନ୍ଦର୍ଯ୍ୟ କ ଦିଏ ଆଉ ଆଶା କରୁଛି ଆମ ପ୍ରତେକ୍ ପ୍ରତ୍ୟେକ ନାରୀ ଯାହାକୁ ଇଛା ଅଛି ସିଏ ଭଲରେ ଲଗେଇକି ନିଜକୁ ସୁନ୍ଦର କରନ୍ତୁ। ଆଉ କଣ ଏଇ ଯୋଉ ଜିନିଷ ଗୁଡାକ ଅ ଯୋଉ ଅଛି ଇୟାର ଯୋଉ ଅ କାରୁକାର୍ଯ୍ୟ କରୁଛନ୍ତି ହଁ ଉପଯୋଗିତା ଯୋଉଁମାନେ ବି ବେପାରୀ ନିରୀହ ବେପାରୀ ଯାକ ଏଗୁଡା ବିକୁଛନ୍ତି ସେମାନଙ୍କର ବିବେକ ବେପାର ବଢୁ ଆଉ ନାରୀ ଉ ନାରୀ ତାର ନିଜର ସୌନ୍ଦର୍ଯ୍ୟତା ପାଇଁ ଯାହା ବି କରିବା ପାଇଁ ଚାହୁଁଛି ସେଇଟା ତାକୁ ଗୋଟେ ତାର ଅଧିକାର। ଓ ସେ ସେଇଟା ଆଗକୁ କରି ଯାଉ ବହୁତ ବଢିଆ ଲାଗିଲା ଝିଅ ତମ ସହିତ କଥା ହେଇକି।
ହଉ ହଁ ଦିଦି ମତେ ବି ହଁ ହଁ ମତେ। ଏତେ ବି ଶିଖିବାକୁ ମିଳିଲା ମୁଁ ବି ହଁ ହଁ ଦିଦି ନାଁ ନାଁ
ହଉ ହଉ ରଖୁଛି ଝିଅ। ହୁଁ ହଁ ହଁ